ହ୍ୟାଲୋ।
ହଁ, ହଁ ହ୍ୟାଲୋ।
ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, କେମିତି ଅଛନ୍ତି? ବସିଛି, ଆପଣ କଣ କରୁଛନ୍ତି? ବସିଛି ଆପଣ କଣ କରୁଚନ୍ତି?
ମୁଁ ଏଇଠି ଠିଆ ହେଇଥିଲି ଆଉ।
ଆଚ୍ଛା।
ଆଉ ଆଜି କୁଆଡ଼େ ଆପଣ ବୁଲାବୁଲି କରିବାକୁ ଯାଇଥିଲେ?
ହୁଁ, ଯାଇଥିଲି। ଆପଣ?
ହଁ ମୋ କଥା ଆପଣଙ୍କୁ ଠିକ୍ ସେ ଶୁବା ଶୁବା ଯାଉଚି ତ?
ହଁ ଶୁଭୁଛି, ମୋ ମୋ କଥା ଆପଣ ଶୁଣିପାରୁଛି ତ? ହଁ ହ୍ୟାଲୋ।
ହଁ ହଁ ଶୁଣିପାରୁଛି।
ମୋ କଥା ଶୁଣି ପାରୁଛନ୍ତି।
ମୁଁ କହିଲି ଆପଣ ଆଜି କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲେ?
ହଁ ଯାଇଥିଲି ବୁଲାବୁଲି କରିବାକୁ। ଯେ ଯାଇଥିଲୁ। କଣ ହେଲା ମାନେ ବର୍ଷା ମାନେ ସକାଳୁ ଆଜି ବର୍ଷା ଯେ ବର୍ଷା। ଏଇ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେଇକି ଛାଡିଲାନି ବର୍ଷା।
ହଁ-ହଁ ଆଜି ବହୁତ ବର୍ଷା ହଉଛି ଆଜି ତ ସକାଳ ଭୋର ପାଞ୍ଚଟାରୁ ବର୍ଷା ପକଉଛି ପକଉଛି ପକଉଛି ଯଦି ଦଶଟା ଏଗାରଟା ଯାଇଏ ପକଉଛି ଆମ ଆଡ଼େ।
ହୁଁ ହୁଁ।
ବାରଟା ଯାଇ ପକେଇଚି ଆମ ଆଡେ।
ବାରଟା ଏପଟେ ତ ସନ୍ଧ୍ୟା ଚାରିଟା ତିନିଟା ଚାରିଟା ପର୍ଯ୍ୟନ୍ତ ବର୍ଷା ହେଲା।
ଆରେ ବାପରେ।
ଯୋଉ କାମରେ ଯାଇଥିଲୁ ସେଇ କାମ ବି ସରିଲାନି।
ହୁଁ ହୁଁ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆଉ ଆପଣ କୁଆଡେ ଯାଇଥିଲେ ବୁଲାବୁଲି କରିବାକୁ?
ନାଇଁ ଆମର ତ ମେଘ ପକଉଛି ମୁଁ ଆଜି କୁଆଡେ ବାହାରିକି ଯାଇପାରିଲିନି। ସକାଳେ ବାହାରିଥିଲୁ ଯିବା ପାଇଁ ପୁରୀ ଟିକେ ଯାଇଥାନ୍ତୁ ଭାବୁଥିଲୁ ଆଜି। ତ ଦେଖିଲା ବେଳୁ ସକାଳୁ ସକାଳୁ ମେଘ ପକେଇଲା ତ ସେଥିପାଇଁ ଆଉ ଯାଇପାରିଲୁନି ଆଜି।
ହଁ, ଏବେ ଯଦି ଯାଇପାରୁନ
ଆଚ୍ଛା। ଆଜ୍ଞା। ଆଜ୍ଞା।
ପୁରୀ ଗଲେ ବି ଭଲ ଲା
ଆପଣଙ୍କ ଭଏସ ଟା ଟିକେ କଟୁଛି। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ, ମୋ କଥା ଶୁଣି ପାରୁଛନ୍ତି ଆପଣ?
ଆପଣଙ୍କ ଭଏସ୍ ଟା ଟିକେ କଟୁଛି।
ହ୍ୟାଲୋ।
ଆଜ୍ଞା୍ ମାଡ଼ାମ ଶୁବିଲା କୁହନ୍ତୁ।
କହଲି ପୁରୀ ଯିବା ଉଁ ଯୋଜନା କରୁଛନ୍ତି ନା?
ଆଜ୍ଞା ଆଜ୍ଞା, ଭାବୁଥିଲୁ ପୁରୀ ଯିବୁ ବୋଲି ଆଜି କିନ୍ତୁ ସକାଳୁ ମେଘ ପକାଇଲା ଯେ ଆଜି ଯାଇପାରିଲୁନି। ସେଥିପାଇଁ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ ଶୁଭୁଛି? ହ୍ୟାଲୋ।
ଶୁଣିପାରୁଛନ୍ତି?
ହ୍ୟାଲୋ, ଆପଣଙ୍କୁ ଶୁଭୁଛି ହ୍ୟାଲୋ। ଆଜ୍ଞା, ଏବେ ଭଏସ୍ ଆପଣ ଆଜ୍ଞା ଆଜ୍ଞା ଏବେ ଶୁଭିଲା ଆପଣଙ୍କର ଭଏସ୍।
ଏବେ ଶୁଭିଲା?
ଆଜ୍ଞା କୁହନ୍ତୁ ନେଷ୍ଟ୍। ନହିଁ ନାଇଁ ଆପଣଙ୍କ ଭଏସ୍ ଶୁଭୁଥିଲା କିନ୍ତୁ ମଝିରେ ନେଟୱାର୍କ ପ୍ରୋବ୍ଲେମ୍ ଯେଉଁ ଶୁଥିଲା ବୋଧେ, ଏବେ ଶୁଭିଲା। ଟାଇଁକି
ପୁରୀ। ହ୍ୟାଲୋ।
ଆଜ୍ଞା କୁହନ୍ତୁ। ଆପଣଙ୍କର ନେଟୱାର୍କ ଟିକେ ଏ ଅଛି ବୋଧେ ଅସୁବିଧା ଅଛି ବୋଧେ ଆପଣଙ୍କର?
ହଁ ମୋ କଥା ଶୁଭୁନି କି ଆପଣଙ୍କୁ?
ହଁ ଏବେ ଏବେ ଆପଣଙ୍କୁ ଏବେ ସୁବିଲା କୁହନ୍ତୁ।
ମୁଁ କହିଲି ପୁରୀ ଯିବାକୁ ଆପଣ ଯୋଜନା କରୁଛନ୍ତି ନା?
ଆଜ୍ଞା।
ତ ଏବେ ତ ବର୍ଷା ହଉଛି ଆଉ ଦିନେ ଦୁଇ ଦିନ ଛାଡ଼ିକି ଯଦି ବର୍ଷା ଛାଡ଼ିଲା ତ ବୁଲାବୁଲି କରିକି ପଳେଇ ଆସିବେ। କାରଣ ଏବେ ବର୍ଷା ଟାଇମ୍ ରେ ଗଲେ କିଛି ମଜା ବି ଆସିବନି।
ହଁ ନାଇଁ ସେ ଭାବୁଥିଲୁ କାହିଁକିନା ମେ ହଁ କାହିଁକି ନା ମେଘ ପକେଇ ନଥିଲା ନା, ତ ମେଘଟା ଉଠେଇକି ରଖିଥିଲା। ଆମେ ଭାବିିଲୁ ବଢ଼ିଆ ପାଗ ଦେଇଛି। ତ ଟିକେ ଯାଇକି ପୁରୀ ବୁଲି ଦେଇକି ଆସିବୁ ଜଗାକୁ ଦେଖିକି। ଦେଖିଲା ବେଳକୁ ଆଜି ମେଘ ବହୁତ ଜୋରରେ କାଚିଲା ଆଉ କଣ କରିବା ସେଥିପାଇଁ ଯାଇପାରିଲୁନି ଆଉ।
ହୁଁ ହୁଁ। ଆଉ ଏଇ ଦିଟା ଟିକେ ସମୟରେ ଗଲେ ନା ଆଗକୁ ରଥଯାତ୍ରା ବି ଆସୁଚି। କଣ କହିଲେ ମୁଁ କହିଲି ଏଇ ସମୟରେ ପୁରୀ ଗଲେ ବି ଆଗକୁ ରଥଯାତ୍ରା ଆସୁଛି ନା ତା ସହିତ ଦର୍ଶନ କରିକି ପଳେଇ ଆସିବେ ତା ସହିତ ଭିଡ ବି ବହୁତ ରହୁଥିବ ମନ୍ଦିରରେ। ତ ସେଇଟା ମୁଁ କହୁଥିଲି।
ହଁ ଏବେ ତ ବହୁତ ଭିଡ ରହୁଛି।
ହୁଁ ମାନେ ବହୁତ ଦୂର ଦୂରରୁ ଆସିଥିବେ ସବୁ ଦର୍ଶନ କରିବା ପାଇଁ।
ଉଁ ହୁଁ ଆଉ ଆପଣ କେବେ
ଆସିବେ।
ହଁ ସେ ନୁହଁ କଣ ଆପଣ କେବେ ଧଉଳି ଧଉଳି ଆସିଛନ୍ତି?
ହଁ ଯାଇଛି।
ଆମର ଧଉଳିକୁ ଧଉଳିର ଅନ୍ୟ ନାମ ଗୋଟେ କଣ ଥାଏ ଆପଣ ଜାଣିଛନ୍ତି କି?
ଅ ଧଉଳିର ଅନ୍ୟ ନାମ ନା ମୁଁ କହିପାରିବିନି ଆପଣ ଜାଣିଛନ୍ତି କି କୁହନ୍ତୁ?
ହଁ ଧଉଳିକୁଆମର ଧଉଳିକୁ ଆମର କୁହନ୍ତି ଶାନ୍ତି ସ୍ଥୁପ ବୋଲି କୁହନ୍ତି ଆପଣ ଜାଣିଛନ୍ତି।
ହଁ ମୋର ମନେ ନାହିଁ ସୁ କୁହନ୍ତୁ ଆପଣ?
ଆଚ୍ଛା। ହ୍ୟାଲୋ।
ହଁ ମୁଁ ଶୁଣୁଛି କୁହନ୍ତୁ।
ହୁଁ ହୁଁ। ଧଉଳି ହେଉଛି ଆମର ଏକ ଶାନ୍ତିସ୍ତୂପ ବୋଲି ଆପଣ ଜାଣିଥିବେ? ଧଉଳି କୁହାଯାଏ ଶାନ୍ତିସ୍ତୂପ। ହେଲା କିି ଏହା ହଉଛି ମାନେ ଆପଣ ଜାଣିଥିବେ କି ମୁଁ କହିପାରିବିନି। କିନ୍ତୁ ଭାରତର ଇତିହାସର ପ୍ରମୁଖ ଐତିହାସିକ ଆଧ୍ୟାତ୍ମିକ ସ୍ଥ ତଳି ହଉଛି ଗୋଟେ ହଉଛି ଧଉଳି ସ୍ତୁପକୁ କହନ୍ତି। ଜାଣିଚନ୍ତି ନା ନାଇଁ?
ହଁ ଜାଣିନି।
ଆଜ୍ଞା।
କୁହନ୍ତୁ ମୁଁ ଶୁଣୁଚି?
ହ୍ୟାଲୋ। ହୁଁ। ହ୍ୟାଲୋ। ଆପଣ ଆପଣ ମାନେ କଥା କିଛି ଶୁଭୁନି। ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ?
ମୋ କଥା ଶୁଣିପାରୁଛନ୍ତି?
ହ୍ୟାଲୋ ହ୍ୟାଲୋ ହ୍ୟାଲୋ?
ହ୍ୟାଲୋ।
ଆଜ୍ଞା ଆଜ୍ଞା ଏବେ ଏବେ ଶୁଭିଲା କୁହନ୍ତୁ। ହ୍ୟାଲୋ। ଆମର ଯୋଉ ଶାନ୍ତିସ୍ତୁପ ଆମର ଯୋଉ ଧଉଳିଟା କୋଉ ମସିହାରେ ନିର୍ମାଣ ହୋଇଥିଲା ଆପଣ କହିପାରିବେ? ହ୍ୟାଲୋ। ହ୍ୟାଲୋ ମୋ କଥା ଶୁଭୁଛି ଆପଣଙ୍କୁ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ମ ଶୁଭୁଛି ଆପଣଙ୍କୁ ମୋ କଥା?
ହ୍ୟାଲୋ।
ହ୍ୟାଲୋ। ମୋ କଥା ଆପଣଙ୍କୁ ଶୁଭୁଚି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।